ହଁ ମ୍ୟାଡାମ୍ କୁହନ୍ତୁ।
ଆଉ କଣ କରୁଥିଲେ?
ଏଇଠି ବସିଛି ମୋ ଝିଅ ତ ପାଣି ଓଦା ହେଇକି ଡ୍ରେସେ ଇଏ ହେଲେ ତାକୁ ଡ୍ରେସ୍ ବସିକି ଖୋଲୁଛି। ଟ୍ୟାପ ପଛ ପଟ ଖୋଲିଦେଇକି ଟ୍ୟାପ ଖୋଲିଦେଇକି ଠିଆ ହେଇ ପଡୁଛି। ତାକୁ ଏମିତି ଗରମ ହଉଛି ଖାଲି ପାଣି ପିଉଚି ଇଏ କରୁଛି ଟ୍ୟାପ୍ ପାଣି ଟା ତାର ଚଲେଇଛି ଯାତ୍ରା।
ଛୋଟ ପିଲା ଚଗଲା ହଉଛି ଆଉ ସେ ଖରା ବଳେ ଶଉନି କି?
ହଁ ଶୋଇକି ଆଜି ଉଠି ପଡୁଛି ତ ଶୀଘ୍ର ଆଉ ଏୟା ଚାଲିଛି ତାର ଏନ୍ତା ଆଉ। ସିଏ ଆଜି ଶୋଇ ପଡିଥିଲା ମୁଁ ଟିକେ ମାର୍କେଟ୍ ପଳେଇଥିଲି ତ ଭୁବନ୍ ଆଉ ମାର୍କେଟ୍ ପଳେଇଥିଲି ମାର୍କେଟୁ ଆସିଲା ବେଳକୁ ସେ ଶୋଇ ପଡିଥିଲା। ଶୋଇ ପଡିଥିଲା ରଦିଅ ଶୋଇକି ଉଠିଲା
କରିବାର ଥିଲା।
ହଁ ଗୋଟେ ଡ୍ରେସ୍ ଆଣ୍ଥିଲି ରିଟନ୍ କଲି ସେଟାବି ରିଟନ୍ କରିକି ଆଉ ଦିଟା ଡ୍ରେସ୍ ନେଇକି ଆସିଲି ଗୋଟେ ସମ୍ବଲପୁରୀର
ହଁ।
ଆଉ ଡେସ୍ ଟେ ଆଉ ଗୋଟେ ଏମ୍ତି କୁ ତି ଗୋଟେ ଆଁଇଲି କୃତିର କିନ୍ତୁ ସେ ଆଁଇଲି ହୁଁ ତାକୁ ସିଲେଇ କରିବା ପାଇଁ ହୁଁ ଏ ବି ବୋଲିକି ଯାଇତ ପାର୍ଲିନି ଯାଇନି ତାକୁ ଟିକେ ଆଜି ଫିଟିଙ୍ଗ୍ କରିଦେଇକି ଆଇଲି ପିନ୍ଧିକି ଯିବା ଆଉ।
ହୁଁ ଶାଶୁଘରକୁ ପିନ୍ଧିକି ଯିବେ?
ଆଜ୍ଞା।
ଆଉ କଉ ଦିନ ଯାଉଚନ୍ତି?
ବୁଧୁବାର ପଳେଇବା ବୁଧୁବାର ସକାଳୁ ଯିବାହାରି ଆଉ। ହଁ କାଲି ଗୋଟେ ଦିନ ଆଉ ବାପ ଘରେ ଗୋଟେ ଦିନ କାଲି ଆଉ। ବାପା ଯିବେ ଛାଡି ଆଉ।
ଅହଁ ହଁ ତମେ ପଳେଇଲେ ତମ ଘର ପୁରା ଖାଲି ଆଉ।
ହଁ ସ ଆଉ କଣ କରିବା ଯୋଉ ବାଟେ ବାଟେ ଆଇଥିଲ ସେଇ ବାଟେ ବାଟେ ପୁଣି ଚାଲ। ଜେଝା ଘରକୁ ଜେଝା ଆଉ କଣ ବାପ୍ ଠି ସବୁ ଗୋଡେ ଦିନୀ ରହିହବ।
ହଁ, ତାହା ତ ଠିକ୍ ନିଜ ଘର ସଂସାର ଦେଖିବାକୁ ପଡ଼ିବ।
ହୁଁ, ହଁ। ତାପରେ ନିଜେ ଘରକୁ ସବୁବେଳେ ଅନେଇବୁ ନା ଆଉ ବାପ ଘର ଯୋଗୁଁ ଆଉ ଛେଟା କଣ ଇଏ ବାପ ଘରେ ତାଙ୍କ ଭାଇ ଭାଉଜ ତାଙ୍କ ଇଏ ସେ ଚଲେଇବେ ଆମେ ଆମ ଘର ସଂସାର ଚଲେଇବୁ।
ହଁ ନିହାତି।
ହୁଁ।
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ କଣ କରୁଛନ୍ତି, ମୁଁ ତ ବାରିରେ ବସିଛି।
ବାଡିରେ, ବାଡିରେ ତୁମର କଣ ସବୁ ଲଗେଇଛ କି ନାଇଁ?
ଏ କଣ ଭେଣ୍ଡି ଗଛ ଦିଟା ଲଗେଇଛନ୍ତି, ଝୁଡଙ୍ଗ ଗଛ ଲଗେଇଛନ୍ତି ନା କଣ। ଆଉ ଆଉ କିଛି ଲାଗିନି ଏ ଦିଟା ଗଛ ଲାଗିଛି।
ଓହୋ, ଆମ ବାଡ଼ିରେ ବହୁତ କିଛି ଗଛ ଲାଗିଛି ଆମର ଖଡା ଗଛ ଲାଗିଛି ଲଙ୍କା ଗଛ ଲାଗିଛି, ଅ ଆଉ ଆମର କା କୁଡି ଲାଗିଛି, ଜହ୍ନି ଲାଗିଛି। ଝୁଡ଼ଙ୍ଗ ଲାଗିଛି, ଆଉ ଶାଗ ଗଛ ଲାଗିବ, ଉନ୍
ଉନ୍ ହୁଁ ବଢ଼ିଆ ଆଉ ଦେଶୀ ଖାଇବା ଖାଉଛନ୍ତି ଆଉ
ଆମ ବାଡ଼ିରେ ପ୍ରାୟ ସବୁ ଜିନିଷ ଲଗାଯାଏ। ୟା ପୂ ବରୁ ଆମ ବାଡ଼ିରେ ଲଗା ଯାଇଥିଲା ପିଆଜ ଲଗା ଯାଇଥିଲା ଆଉ
ହୁଁ।
ମୂଳା ଲଗା ଯାଇଥିଲା, ଭେଣ୍ଡି
ହୁଁ, ଆମର ବି ଶାଶୁ ଘରେ ଶା ଶାଶୁ ଘରେ ଆମର ବି ସେମିତି ବାରିରେ ଏଠି ବାପ ଘର ଲଗେଇଛନ୍ତି ଖାଲି ଭେଣ୍ଡି କୁ ଝୁଡ଼ଙ୍ଗ, ଆଉ ଖଡା, ଆମର ଶାଶୁଘର ସେଠି ଲାଗିଥିଲା ପାଳଙ୍ଗ ଲାଗିଥିଲା ସିଏ ଦିନରେ ଶୀତ ଦିନରେ ପାଳଙ୍ଗ, କୋଶଲା ନେଉଟିଆ ସବୁ ଲାଗିଥିଲା ଆଉ ଏବେ ବି ଆମର ଲାଗିଥିଲା ତା ମାନେ ଭେଣ୍ଡି ଗଛ ଲାଗିଥିଲା ଜହ୍ନି ଗଛ ଲାଗିଛି, କାକୁଡି ଗଛ ଲାଗିଛି, କଲରା ଗଛ ଲାଗିଛି, ଆଉ କଣ କହିଲେ ହଁ ଆଉ କଣ କହିଲେ ଏରା ଆମର
କଲରା କ କଲରା ଗଛରେ କଲରା ଫଳୁ କି ନାହିଁ କିନ୍ତୁ କଲରାର ପତ୍ର କୁ ଖାଆନ୍ତି ଜାଣିଛ କି ନାଇଁ? ତା ପତ୍ରକୁ ଆମର ଅ ହଁ ତା ପ ତ୍ରକୁ ଆଣିକି ବରା କରିକି ଆମେ ଖାଉ ବହୁତ ବଢ଼ିଆ ଲାଗେ। ହଉ ତା ପତ୍ରର ବରା ଖାଇବା ପାଇଁ ଏମିତିରେ ତ କୁହନ୍ତି ଟି ତା ଦେହକୁ ହିତା ପିତା ଜିନିଷ ଖାଇବା କଥା ସେ କଲରା ପତ୍ରକୁ ଆମର ନାଇଁ ଖାଇବେ ନା ପିତା ଦେହ ପାଇଁ ଭଲ।
ମୁଁ କଲରା ଭଜା ଖାଇବି, କଲରା ଭଜା ଆଗରୁ ଖାଏ ନା ଏବେ କଲରା ଭଜା ଖାଉଛି। ଆଉ କଲରା ର ଚିପ୍ସ ଖାଏ, କଲରା ଗୋଟା ଭଜା କଲେ ଖାଏ। ଏବେ ଖାଇଲିଣି, କିନ୍ତୁ ଆଗରୁ ମୁଁ କଲରା ରୋଟାଟା ଖାଏନା ଖାଲି କଲରା ଚିପ୍ସ ସେଡା କିଛି ଖାଏନା, ଏବେ ଟିକେ ଟିକେ ଖାଏ
ଉନ୍ ମୋତେ କଲରା ଭାରି ଭଲ ଲାଗେ କଲରା ର ସବୁ ଆଇଟମ୍ ମୁଁ ଖାଏ। ଯେମିତି କିି କଲରା ଭଜା ଖାଏ। କଲରା ଚିପ୍ସ ଖାଏ, ସେ ଗୋଟା କଲରା ଟା ଟିକେ ଅଧିକ ପିତା ଲାଗେ।
ନା ମତେ କିନ୍ତୁ ଗୋଟା କଲର ଟା କିନ୍ତୁ ବହୁତ ଭଲ ଲାଗେ। ମୁଁ ଗୋଟା କଲରା ଟା ଖାଇଦିଏ। ପିତା ଲାଗୁ କି ଯାହା କରୁ ମୁଁ ଖାଇଦିଏ। କିନ୍ତୁ ଭଜା କଲରା ଟା ଖାଇଲା ବେଳକୁ ମତେ ଟିକେ ଅସୁବିଧା ମୁଁ ଖାଏ ନା। ଭଜା କଲରା ଟା।
ଭଜା କଲରା ବି ମୁଁ ଖାଇ ଦିଏ। ଭଲ ଲାଗେ ମତେ। ଆଉ ସେ କଲର ର ପତ୍ରର ବରା ଟା ଆହୁରି ବଢିଆ ଲାଗେ ସେ। ସେ କଲରା ପତ୍ର ଭରାରେ ଆଉ ପିଆଜ ଟିକେ ପକେଇକି ସେ କଲରା ପତ୍ର ଚୁନ ଚୁନ କରିକି କାଟିକି ସେଥିରେ ବେସନ ଆଉ ପିଆଜ ଅ କଞ୍ଚା ଲଙ୍କା ତାକୁ ଦେଇକି ଗୋଳେଇକି ତାକୁ ପୁରା ଛୋଟ ଛୋଟ ବରା ସାଇଜ ର କରିକି ତାୱାରେ ତାକୁ ତାୱାରେ ଭାଜିବ ଛାଣିବନି। ତାୱରେ ଭାଜିବ ତାକୁ, ସେ ପୁରା ଟିକେ କଡ଼କଡିଆ ହେଇଯିବ ଖାଇବାକୁ ବହୁତ ବଢିଆ ଲାଗେ।
ହୁଁ ହୁଁ।
ଖାଲି ତ ଖାଇବାକୁ ବଢିଆ ଲାଗେ, ମୁଁ ପଖାଳ ଭାତ ସହିତ ବି ତାକୁ ଭଲପାଏ ଖାଇବା ପାଇଁ।
ଓହୋଃ।
ବହୁତ ବଢିଆ ଲାଗେ ସେଟା। ହଁ। ଯିଏ ଭଲ ପାଆନ୍ତି। କଲରା ଯିଏ ଭଲ ପାଉନଥିବେ ବୋଧେ ତାଙ୍କୁ କେମିତି କଣ ଲାଗିବ ମୁଁ ଜାଣିନି। ହଁ କିନ୍ତୁ ମତେ ସେଇଟା ଭଲ ଲାଗେ।
ହୁଁ। ଆଉ, ଆଉ ସିଲେଇ-ଫିଲେଇ ଏବେ କରୁ ନାହାନ୍ତି? । କାଇଁ ନାହିଁ ମୁଁ ଦେଖି ପାରୁନି। ଶାଶୁଘରେ ଆମର ପୋଇ ବି ଲାଗିଛି। ହଁ ପୋଇ ସେମିତି ଖାଏ ଆଉ।
ପୋଇର ଫ୍ଲେଭର ଟା ଭଲ ଲାଗେ। ପୋଇର ବାସ୍ନା ଟା ଭଲ ଲାଗେନି?
ହୁଁ, ପୋଇପତ୍ର ବି ବରା କରନ୍ତି। ଭଲ ଲାଗେ। ଆମର ଶାଶୁ ଘରେ ଅଛି
କହିବି ମୁଁ ସିଲେଇ ଏବେ କରିପାରୁନି।
ଓଃ ହୁଁ, ଆମର ବାପ ଶାଶୁ ଘରେ ଆମର ସବୁ ଗଛ ଫଳ ଗଛ ବି ଲଗା ହେଇଛି। ଆମ୍ବ ଗଛ ବାରିରେ ଅଛି, ସେପଟା ଗଛ ଲଗେଇଛନ୍ତି ଏବେ। ଆଉ ଆମର ଉଁ ଯୋଉ ଲିଚୁ କୋଳି ଗଛ ଲଗେଇଚନ୍ତି ଆଉ ଚେରି ଗଛ ଲଗେଇଚନ୍ତି। ନା ନା ଫଳିନି ଲଗା ହେଇଛି। ଆଉ ଚେରି କୋଳି ବି ଲାଗିଚି। ଚେରି କୋଳି ହୁଁ, ଆଉ ଆହୁରି ରକା ଆଉ ଗୋଟେ କ୍ୟାଡବେରୀ ଯୋଉ କୋଳି ନୁହେଁ ଥାଏ। କ୍ୟାଡବେରୀ ର ଇଏ, ସେଟା ସେଟା ଗୋଟେ କଣ କୁହ ହଁ କ୍ୟାଡବେରୀ ନା କଣ ଗୋଟେ କୁହନ୍ତି ସେ ଗୋଟେ କୋଳି ସେ ଗଛ ବି ଆମର ଲାଗିଚି।
ହଁ ମୁଁ ତ ଜାଣିନି ହେଇଥିବ।
ହଁ, ଆମର କେତେ ପ୍ରକାର ଆହୁରି ବି କେତେ ଭେରା ଇଏର ଲାଗିଛି ସେଉ ଗଛ ବି ଲାଗିଛି। ସବୁ ଗୁରା ଲାଗିଛି। କିନ୍ତୁ ହୁଁ ହୁଁ, ଏବେ ଆମର ସବୁ ଅନଲାଇନ୍ ରୁ ମଗେଇକି ପିଜୁଳି-ପିଜୁଳି ଗଛ ଲାଗିଚି। ଆମର ଫଳ ସବୁ ଆଣିକି ଲଗେଇଛନ୍ତି କିନ୍ତୁ ଫଳିନି ଆଉ
ଏ ତ ତମ ବାଡିରେ ଆଉ ଏଇ ଯୋଉ ବର୍ଷା ଦିନ ଆଇଲା କିନ୍ତୁ ବାଡି ଭିତରକୁ ପସ ପସିହଉନି ଏ ଯୋଉ ବର୍ଷା ଦିନ ଆଇଲା ସବୁ ବାଡ଼ି ଭିତରେ ଆଣ୍ଠିଏ ଆଣ୍ଠିଏ ଘାସ
ଫୁଲ ଗଛ ବି ଭେରାଇଟି ଫୁଲ ଗଛ ଲାଗିଛି। ମନ୍ଦାରର ଆମର ଲାଗିଚି ଚାରି ପାଞ୍ଚ ପ୍ରକାର।
ହଁ।
ମନ୍ଦାର ଫୁଲ ହୁଁ। ଆମର ସବୁ ଭେରାଇଟି ଇ ଆମର ସବୁ ଇଏ ଆମର ଫୁଲ ଲଗେଇଛନ୍ତି ଗୋଟେ କଣ କହିଲେ? ସେଟା ଗୋଟେ ହଳଦିଆ ଟାଇପର ଗୋଟେ ଆଉ ଗୋଟେ ହନୁମାନଙ୍କ କଲର ଯୋଉ ନୁହେଁ ନା ସେଇ କଲର ଗୋଟେ ହଁ ସେଇରା ଆମର ସବୁ ଲଗେଇଚନ୍ତି ଆଣିକି ଆଉ ଗୋଟେ ଲଗେଇଛନ୍ତି କେମିତିଆ କହିଲ ଥାକର ଗୋଲାପି ଥାକ ଗୋଲାପି ଲଗା ହେଇଛି। ହୁଁ ଆଉ ଗୋଟେ ପିଙ୍କ୍ କଲର ର ଲାଗିଚି। ଏମିତି ସବୁ ମନ୍ଦାର ଫୁଲ ଲଗେଇଛନ୍ତି ଟଗର ଟଗରର ହଁ। ଉଁ ନା ଆମର ସେଇ ଠୁ ଆଣନ୍ତି ଆଉ ଗୋଟେ ଲଟା କନିଆରୀ ଯୋଉ ନମ୍ବା ନମ୍ବା ଥାଏ। ଲତା କନିଆରୀ ସେଟା ଗୋଟେ ଅଛି ଆମର ଆଉ ଗୋଟେ ଆମର ଅଛି ଟଗର ଥୋ ଥୋପା ଟଗର ଗୋଟେ ଅଛି, ବଡ ଟଗର ଗୋଟେ ଅଛି, ଛୋଟ ଟଗର ଗୋଟେ ଅଛି। ଟଗର ର ଆମର ତିନି ପ୍ରକାର ଅଛି। ଆଉ ମୋ ଶାଶୁ ସବୁ ଆଣିକି ଲଗାନ୍ତି ଆଉ ଆମର ଯୋଉ ଆମର କଣ କହିଲୁ ଏଟା ଉଁ ସେଟା କି କହିଲ ଅପରାଜିତା। ଅପରାଜିିତ ର ଅଛି ଧଳା ଗୋଟେ ହଁ ଅପରାଜିିତାର ଆମର ଧଳା ଗୋଟେ ଅଛି ବାଇଗଣୀ ହୁଁ ହଁ ବାଇଗଣୀର ଥ ଥୋପା ବାଲା ଅଛି ହଁ ବାଇଗଣୀର ଥୋପିଟା ଅଛି। ଗୋଟେ ଅଛି ଇଏ ଆଉ ଗୋଟେ ଅଛି ହୁଁ
ଆଉ ତମର ତ ବା ବାଡି ଟା ବଢିଆ ସୁନ୍ଦର ଲାଗୁଥିବ ତାହେଲେ ଏତ ଏତେ ଗଛ ଲାଗିଚି।
ସବୁ ଗେଞ୍ଜି ଗେଞ୍ଜି ଗେଞ୍ଜି ଗେଞ୍ଜି ସେଠି ଲଗେଇ ଦେଇେଛନ୍ତି ଛାତ ଉପରେ ବି ଗୁରେ ଲଗେଇ ଦେଇଛନ୍ତି। ହଁ। ଆମର ସବୁ ଭେରାଇଟି ଶାଶୁ ସବୁ ଲଗାନ୍ତି ହଁ। ଗେଣ୍ଡୁ ଗଛ ସେ ଏଁ କେତେ ପ୍ରକାର ଲଗେଇଛନ୍ତି ସବୁ ଓ ଯୋଉ ନାଲିଆ ନାଲିଆ ଜିନିଆ ନୁହେ ନା ଜିନିଆ ଜିନିଆ ଫୁଲ ବି ଅଛି ଆମ ବାରିରେ ଅଁ
ଆମ ବାଡିରେ ଜିନିଆ ଗଛ ଥିଲା ସେ ଜିନିଆ ଗଛ ଟା ଏତେ ଡେଙ୍ଗ ଡେଙ୍ଗା ହେଲା ଯେ ସେ ଯୋଉ ପବନ ତାର ଭାଙ୍ଗିଗଲା। ଭାଙ୍ଗିଗଲା ସୋଇଲା ଗୋଟେ ଗଛ ହେଇଥିଲା ଜିନିଆ ଏମତି ଏମିତି ଡେଙ୍ଗା ହେଲା ଯେ ସେ ଭାଙ୍ଗିଗଲା କିନ୍ତୁ ଫୁଟେ ବହୁତ ଫୁଲ ଯେତେବେଳେ ଶୀତ ଦିନିଆ କୁଆଡେ ଫୁଲ ନଥାଏ। ସେଇ ଜିନିଆ ଫୁଲରେ ଆମର ପୂଜା କରିଦଉ ସେ ହେଇଯାଏ କିନ୍ତୁ ସେ ଗଛ ଗଛ ପବନରେ ଭାଙ୍ଗିଗଲା।
ଓହୋ।
ହିଲ
ହଁ
ଜିନିଆ ଫୁଲ ଟିକେ ଭଲ ଲାଗେ ଦେଖିବା ପାଇଁ ବହୁତ ବଡ ବଡ ହୁଏ ଗୋଟେ ଫୁଲ ହଁ ଗୋ ଗୋଟେ ଫୁଲ ନେଇଆସିବ ବହୁତ ବଡ ଲାଗେ ଏଡେଡେ ଫୁଟୁଥିଲା ସେ ଗଛ ତ ଭାଙ୍ଗିଗଲା ଆଉ
ଓହୋ ଆଉ
ଆଉ ଝିଅକୁ ଖୁଆଇବେନି
ଝିଅ ଖାଇଛ ଲେଟ ରେ ଉଠିକି
ଓହୋ ଖାଇବା ସମୟ ଡେରି ହବ ଆମ ପୁଅ ଉଠିଲାଣି ଖାଇବ ଏବେ
ଓହୋ
ଆଉ ପଉଠିଲାଣି ଏବେ ଖୁଆଇବି ତାକୁ ହ ତାହେଲେ ରଖୁଛି ଆଉ ହ
ହଉ ତାହେଲେ ରଖନ୍ତୁ ପରେ ସେତେବେଳେ ଫ ହେଲେ କଥା ହବା ଆଉ